ହୁଁ କଣ ଗୋଟେ କହୁଥିଲ?
କଣ କହୁଥିଲି ହଁ ଲୋକ କ ସଂଗ୍ରାମ ସଂଗ୍ରାମ ର ଗୁରୁ।
ସଂଗ୍ରାମର ସଂଗ୍ରାମର ଗୁରୁ। ହଁ ସଂଗ୍ରାମ ଭାଇ ମୋ ସହିତ କଥା ହଉଥିଲେ ସେତେବେଳେ। ହେଲା ତାଙ୍କ ଗାର୍ଲଫ୍ରେଣ୍ଡ ନମ୍ବର୍ ମୋ ପାଖରେ ଅଛି।
ବାସ୍
ହୁଁ
ତାର ପ୍ରୋଗ୍ରାମ କିଛି ଏତେ ଇଏ ନୁହ। ସେ ସେ ଲୋକଟା ନାଁ ମନେ ପଡ଼ୁନି ମୋର ଆଉ।
ହୁଁ ନା ମନେ ପଇଲେ କହିବ ଆଉ।
ସେଇପା ହେଲା କଥା ଆଉ।
ହେଲା ଗୋଟେ ମଜାକଥା ଶୁଣ ଏ ଯୋଉ ଯାଇ ରାମଚଣ୍ଡି ଯୋଉ ଯାଇଥିଲି ସବୁ ବୁଲିବାକୁ ନାନୀ ମୁଁ ନାନୀର ବେଷ୍ଟ ଫ୍ରେଣ୍ଡ୍। ତା ବେଷ୍ଟ ଫ୍ରେଣ୍ଡର ବଏଫ୍ରେଣ୍ଡ୍ ଯାଇଥିଲେ ହେଲା ସେ ଭାଇ ଯାଇଥିଲେ। ସେ ଭାଇ ଚାଲିମାନେ ସେ ପ୍ରାୟ କ ସେ ଡନ୍ ଭଳି ଚାଲିିବାକୁ ମାନେ ତମେ ଯେମିତି ହ୍ୟାଲୋ ସେ ପ୍ରାୟତ ସେଇଭଳିଆ ଚାଲିବାକୁ। ମୁଁ କହିଲି ଭାଇ ପ୍ଲିସ୍ ଏମିତି ଚାଲନି କା କାହିଁକି ନା ତମେ ଚାଲି ଆସେନି ନା ଆଛା। ନା ହଁ ତମେ ଚାଲି ସେମିତି ହେ ଚାଲନି ସେଇଠି ନାନୀ କହୁଛି ତୁ କଣ ଶୁଭମ୍ କଥା ଭାବୁଛୁ ଚୁ ମୁଁ କହିଲି ହଁ ନା ହଁ ସେଇଟା ବି ସତା କଥା ସେ ଚାଲି ହିଁ ଗୋଟେ ଅଲଗା ପ୍ରକାର ତାକୁ ଦେଖିଲେ କହିବୁ ଇଏ ଶୁଭମ୍ ବୋଲି। ତା ଭଳିଆ କିଏ ହବ ହୁଁ ହୁଁ।
ନାନୀ ଏଇଟାତ ନାନୀ ମୋର ଫାଷ୍ଟ୍ ଟାଇମ୍ ପାଇଁ ମୁଁ ତାରି ହୁଏ ହେଲା ସେଇଠୁ ଏଖାଏ ସି କହିଲେ ଶୁଭମ ଫଟୋ ଦେଖେଇଲୁ ମୁଁ ତ ତ ତମ ଡି ପି ଦେଖେଇଲି।
ହୁଁ ହୁଁ ହୁଁ।
କହିଲି ହଁ ଗୋରା ଛୁଆ ଟା ମୁଁ କହିଲି ହଁ ନିଜେ ଗୋରା କିନ୍ତୁ ମତେ କହି କହି କଳା ପକେଇ ଦଉଛି। ଦେଖୁନ ଦେଖୁନ ସେ କଣ ହୋଉଛି ଦେଖ। ହଁ ହଁ ନଜର ଲାଗିଯାଉଚି ସେ ଡିପି ଦେଖିକି ସେ ଗୋରା କରିଦେଇଛନ୍ତି। ରେଖା ଦିଦୀ ପଚାରିଲେ ନାନୀ କି ଆଉ ବର୍ଷାରେ କେଉ ଆସି ନାହାନ୍ତି। ସେଇଠୁ ନାନୀ କହିଛି ତାରବା ତିନି ଚାରଟା ଅଛନ୍ତି ଗୋଟେ ଗଲେ ଆଉ ଗୋଟେ ତା ଲାଇନ୍ ଲାଗିଯିବ। ମୁ କୁ ଅନେଇଚି ମୋର। ମୋର ପୁଣି ତିନି ଚାରିଟା କୋଉଠୁ ଆଣିିବି ଏତେ? ହୁଁ ଗୋଟେକୁ ସମ୍ଭାଳିିହଉନି ଆଉ ପୁଣି ତିନି ଚାରିଟା ରଖିବି। ହାଲୋ।
ମୁଁ ମୁଣ୍ଡ ଗର ତମକୁ କହିଥିଲା କଲ କରିବାକୁ?
କାହାକୁ ହଁ ମତେ କହିଥିଲା ପହର ଦିନ।
ହୁ।
ମୁଁ କହିଲି କି ଆରେ ନାଇଁ ଏବେ ଲଗେଇଲେ ଆଜି କହିନି ନାଇଁ ଆଜି କହିନି। କାଲିନା ପର ଦିନ କହିଥିଲା ସେଠୁ ମୁଁ କଲି। କିଏ ନା ବା ଆଜି କହିନି।
ହଁ ବା ସେଇ କଥା କହୁଛି ତମ ସାଙ୍ଗ ଆଉ ଗୋଟେ ପବନା।
କଣ କହିଲ? ଆରେ ସେ ମତେ ଆଜି କଲ କରିଥିଲା ସଖାଳେ କଲ କରିଥିଲା କିନ୍ତୁ ମୁଁ ମେସେ କରିନି ସେଇଟା କହିବା ପାଇଁ ଯଦି କରୁଥିବ କରିଥିବ ମୁଁ କଥା ହେଇନି। ତାପରେ ସେଠୁ ପୁଣି ସନ୍ଧ୍ୟାବେେଳେ ପୁଣି ସନ୍ଧ୍ୟାବେଳେ ଲଗେଇଥିଲା। ଲଗେଇକି ତାପରେ ସେଠୁ ମତେ କହିଲା ସେ ଭାରି ଦୁଃଖରେ ଅଛି ପିଲାଟା ତ ସିଏ କାଲ୍ ମାନେ ଏଠୁ ଚାଲିଚାଲିକି ବାଣୀ ବିହାର ଠୁ ଚାଲି ଚାଲି ବରମୁଣ୍ଡା ଯାଏ ଗଲା।
ହଁ ମୁଁ ଜାଣିଚି।
ହଁ ଏ ଖରାରେ ଶଳା ଚାଲି ଚାଲି ପିଲାଟା ଗଲା। ତା ଡିସପ୍ଲେ ଟା ଉଡ଼ିଗଲା ତା ଡିସପ୍ଲେ ମାନେ ମୋର ଭାଇ ହେଲେ ଯାଇଛି ତାର ମୋଠୁ ଅଧିକ ଥର ଗଲାଣି, ମୋ ପରେ ସେ ଫୋନ୍ ଆଣିଥିଲା ତା ଫୋନ୍ କୁ ବର୍ଷ ହେଇନି ଏଟା ଚାରି ନମ୍ବର ଡିସପ୍ଲେ ତାର।
ହଁ ସେଇଟା ମୁଁ ଜାଣିଚି ସୁନନ ମତେ କଣ କହିଲା ମୁଁ କହିଲି ତୁ ଏମିତିକା ମୁଁ କରୁଚୁ କାହିଁକି ମୁଁ ରାଗୁଚି କାହିଁକି। ବୁଝେଇଲି ମୁଁ କହିଲି ତୁ ଚିଲେଇଦେଲି ଛୁଆଟା ଉପରେ କାଳେ କଣ ଭାବିବ ସେଇଠି ବୁଝେଇଲି।
ହ ହୁଁ ହୁଁ ହୁଁ।
ହଁ କଲ କଲେ ସେଇଠି କହିଲି ତୁ ଏମିତି କାମ କରୁଛୁ କାଇଁ ଲି ତୁ ଦେଖିଲୁ ତୁ ମେସେଜ ମୁଁ ତୋ ମେସେଜ ସିନ କରିନି ମାନେ ମୁଁ କଣ ଗୋଟେ ବିଜି ଅଛି। ପର୍ଯ୍ୟନ୍ତ ମେସେଜ୍ ମୋର ତୋର ସିନ୍ ହେଇନି ସେପର୍ଯ୍ୟନ୍ତ ତୁ କଲ୍ କରିବୁନି ସିଧା କଥା। ତାକୁ ଏଇଟା ମୁଁ ବାର ବାର କରି କହିବି ତୁ ଫୁନୁ ତାକୁ ଥରେ କଲ୍ କଲ କାଲି କାଟିଲା ତମ ସହିତ କଥା ହଉଥିଲି କଲ କଲା ମୁଁ କାଟିିଲି ନର୍ମାଲ କଲ କଲା ତାପରେ ପୁଣି ହ୍ୱାଟ୍ସାପ ରେ ମୋତେ କଲ କରୁଚି ଚିଡ଼ିଗଲି ଏକାଥରେକେ। ହେଲା ହେଇଠୁ କହୁଚି ହଉ ସରି। ମୋ ଭୁଲଥିଲା ମୁଁ ହେଇଠୁ କହେ ଏତେ ରାଗିକି କହିଲିନି ମୁଁ ବି ସରି କହିଲି। ଏଠୁ କହୁଛି ଆଉ ଉଁ ମାନେ କହିଲା ଠିକ ଟାଇମି ନ ଭଲସେ କଥା ହେଲା ପରେ ଭଲଆ କଥା ହେଲା ପରେ ମତେ କହୁଛି କି ଆଉ ଏଇଠୁ ମ ବଇଲା ଯଦି ତମେ ରାଗିଯିବ ମୋ ପାଖରେ ବହୁତ ତରିକା ଅଛି ତମକୁ କଲ୍ କରିବାର ମୁଁ କହିଲି ଆଛା କଣ କଣ ଅଛି କ ତରିକା କହ ନା ତମ ସାଙ୍ଗକୁ କଲ କରିବି ମୁ କହିଲି ସାଙ୍ଗକୁ କଲ କରି କରି କାହାକୁ କରିବୁ ଶୁଭମ କୁ କରିବୁ ନଲେ ସୁମନଙ୍କୁ କରିବୁ ସୁମନ ନମ୍ୱର୍ ତୋ ନା ଶୁଭମ ନମ୍ବର ତ ପାଖରେ ଅଛି ନା ହଁ ଶୁଭମ କହିବି କନଫରେନ୍ସ କରିବ ମୁଁ କହିଲି ସୁଭମ୍ କୁ କହିବି କନଫରେନ୍ସ କରିବ ତାକୁ ତାର ଗୋଟେ ମା ତ ପଡ଼ିବନି ତୋର ଗୋଟେ ମାଡ଼ ତଳେ ପଡ଼ିବନି ଦି ଜଣ କୁ ବ୍ଲକ କରିଦେବି ମୁଁ।
ଭାଇ ରେ, ପୁରା ଡରେଇ ଧମକେଇ ରଖୁଛି ପୁରା।
ତାପରେ କହିଲା ମୁଁ ଜାଣିଚି ତମେ ଶୁ ଯେତେ ଯା ହାହେଲେ ବି ତୁମେ ଶୁଭମ କଲ୍ ଉଠେଇବ। ନା ଆଉ ତମେ ତମ ସାଙ୍ଗ ପରା ତମ ବେଷ୍ଟଫ୍ରେଣ୍ଡ୍ ଜିଗର କା ଟୁକୁଡ଼ା ତମର ସିଏ। ଉଠେଇବନି କେମିତି? ମୁଁ କହିଲି ଯାହଉ ଜାଣିଚ ତାହାଲେ ନା ଜିଗର୍ କା ଟୁକଡ଼ା ବୋଲି। ସେଇଠୁ କହିଲା କି ଆଉ ମୁଁ କହିଦେଇଛି ତା ଶୁଭମ୍ କୁ, ଆଉ ସେ ରାଗି ଯାଇଚି ତାକୁ ଟିକେ କଲ କର। ମୁଁ ଖାଇି ଆସିକି ତାକୁ କଲ୍ କରିବି, କଥା ହବୁ କନଫ୍ରେନ୍ସ କଲରେ। ତମେ ଏଇଭଳିଆ କହିବାରୁ ମୁଁ ଜାଣିଲି କି ପବନା ମାରୁଥିଲା।
ନା ନା ରାତିରେ କହିନି କିଛି। ମତେ ରାତିରେ ହିଁ କଲ୍ କରିକି ତା ଫୋନ କଥା କହିଲା, କହିଲା ତାପରେ ମୁଁ ସେଠୁ କହିଲି କି ଟିକେ ରଖ ମୁଁ ପରେ କଥା ହେବି, ଏଇ ସେଇ ଖେଳିବାକୁ ଯିବି ବୋଲି।
ହୁଁ ଉଁ
ତାପରେ ଆଉ କିଛି କହିନି ମତେ।
ସିଏ ଗୋଟେ ମାନେ କଣ କହିଲ, କହୁଛି ମାନେ କଣ୍ଟ୍ରୋଲ କରିବେ ବୋଲି ଭାବୁଛି। ସିଏ ମତେ କନ କରିବ ବୋଲି ଭାବ, ମାନେ ସେ କହ କଥା କି ମୁଁ ଯାହା କହୁଛି ତୁ ସେଇଟା କର। ଯଦି ମୁଁ ଟିକେ ଆଉ ଟିକେ ସରଳିଆ ଛୁଆ ଟା ହେଇଥାନ୍ତି, ବୋଧେ ତା କଥା ଶୁଣିଥାନ୍ତି, ଆଉ ଟେ ସରଳିଆ ହେଇଥାନ୍ତି ଯଦି, ମୁଁ ତ ହେଇପାରିବିନି ସରଳିଆ ର ବହୁତ ଫାଇଦା ଉଠି ଦେଇଛନ୍ତି ପିଲାମାନେ, ସେଥିପାଇଁ ମୁଁ ହେଇପାରୁନି। ନହେଲେ ମୁଁ ବହୁତ ସରଳ ଥିଲି, ଶୋଧେନି କିଛି କରେନି। ମାଛିିକି ମ ବି କୁହେନି।
ହଁ ଅଁ ମାଛିବା କାଇଁ ମ କୁହନ୍ତି କି ମାଛ ତ ମାଛିିକ ମ ମ ମ ମ କହିବୁ କୁହ ତୁ ନିଜେ ମାଛି?
ହୁଁ ହୁଁ ହୁଁ ହୁ ହୁ ହୁ
ଆ ସେଇ କଥା ମୁଁ କ, ଏଇଟା ଗୋଟେ ରୁଢି ଥିଲା।
ରୁଢ଼ି ରୁଢି, ରୁଢି ନା ବୁଢ଼ି।
ରୁଢି ପଚାରୁଛି ମତେ ଅର୍ଥ କହିବ ହେଲା?
ହଉ।
ହଁ, ଖତ ଗଦାରେ ପଦ୍ମ?
ଖତଗଦାରେ ପଦ୍ମ, ମାନେ ଗୋଟେ ଅଭଦ୍ର ଛୁଆ ଟା କିନ୍ତୁ ଭଲ କର୍ମ କରିଥିବ।
ଏଇ ନା ନା ନା ତା ମାନେ ସେଇଟା ନୁହଁ।
କ
ଖତ କଦାରେ ପଦ୍ମା ମାନେ, ମାନେ ଯୋଉ ଚାରିଆଡେ ସବୁଥି ଯେମିତି ଉଁ ତୁ କଣ ଖତା ଖତା କେତେ ଅସ୍ନା ହେଇଥାଏ? ସେମିତି ଗୋଟେ ପିଲା ଯାହାର ବହୁତ ଭଲ ସୁଗୁଣ ଅଛି, ଯେ ସେଇଭଆ ଲୋକ ଲୋକଙ୍କ ମଝି ଅତି ବଢୁଛି, ତାକୁ କୁହନ୍ତି ଖତ ଗଦାରେ ପଦ୍ମ ଫୁଟିଛି।
ମାନେ ଯେମିତି ଝିଅ କହିଲେ।
ଆ ଦେଖ ମ ଖତ କଦ ରେ ପଦ୍ମ ଯୋଉ କହନ୍ତିନି?
ହୁଁ ହୁଁ ହୁଁ ହୁଁ ହୁଁ।
ଖତଗଦା କଣ? ଖତଗଦା ଏ ଯଉ କଣ ସବୁ ଅ ଯୋଉ କୁଟା ପଡିଥାଏ, ଗୋବର ପଡିଥାଏ। ହେଲା, ସେଇ ଜାଗାରେ ଯଦି ଗୋଟେ ପଦ୍ମ ଫୁଟେ ସୁନ୍ଦର ଦେଖାଯାଏ।
ହଁ
ସେମିତି ବହୁତ ଖରାପ ଲୋକଙ୍କ ମଝିରେ, ଯଦି ଗୋଟେ ପିଲା ଟା ଭଲ ହେଇକି ବାହାରୁଛି ସେଇଟାକୁ କହନ୍ତି ଖତ ଗଦାରେ ପଦ୍ମ। ହେଲା। ଆଉ ହଉଚି ରହିଥା, ଆଉ ହଉଛି ଚି ଅ, ଯୋଉ କୂପ ମଣ୍ଡୁକ।
କୂପ ମଣ୍ଡୁକ ମାନେ? ଏଇ ଯୋଉ ମାନେ ତଳ ଡରିବା।
ହଁ ତୋମ ମନୁକୁ, ତୋମେ ରୁଢ଼ି ଲେଖିବନି ଥାଉ, ଯିଏ ସେ ରୁଢି ଲେଖିଚି ନା ଭଲ ହେଇ ସେ ମରିଯାଇଚି।
ମାନେ ଡରିକି ରହିବ ଗୋଟେ
କୂଫ କୂପ ମଣ୍ଡୁକ ମାନେ କଣ? କୂପ ମାନେ କଣ କହିଲ?
ଏ ମାନେ କୂଅରେ ପସିିଥିବା ଏଣ୍ଡୁଅ।
ବେଙ୍ଗ, ଯିଏ କିି ଦୁନିଆ ବିଷୟରେ ଯୁ ଯିଏ କିି ଦୁନିଆ ବିଷୟରେ କଣ ହଉଛି ଜାଣିନି ତାକୁ କହନ୍ତି କୂପ ମଣ୍ଡୁକ। ଘର ସେ ସବେଳେ ପସିକି ରହିଲା ଗୋଟେ ମଜା ମୁଁ ଥରେ ଏମତି ବସିକି ପାମ୍ପଡ ସେକୁଥିଲି ହେଲା, ପାମ୍ପଡ ସେକୁଥିଲି ମାମା ସେଠି ଠିଆ ହେଇକି ରୁଟି କରୁଚି। ହେଲା ରୁଟି କରୁଚି, ଏଠୁ କହିଲା କି ଆ ନାଇଁ ପାମ୍ପଡ ସେକୁଥିଲି। ସେକା ପାମ୍ପଡ। ହେଲା ଏ ମାମା ସେଇ ରୁଟି କରୁଛି। ମୁଁ ଏଠି କହିଲି କି ଆମେ ସବୁ ଯି କୁଆଡେ ଗୋଟେ ଯିବା କଥା କହିଲି, ନାଇଁ ହଁ ନେଟ୍ କଣ ଓଲା ବୁକିଂ କରିବା ତ ଏମିତି ସୁମନ କଥା ହିଁ ପଡିଥିଲା ହେଲା। ସୁମନ କଥା ପଡିଥିଲା। ମୁଁ କହିଲା ମାମା କହିଲା ସେ ଓଲା ବୁକିଂ କରି ପଳେଇ ଆସିବନି। ତୁ କାଇଁ ଏତେ ଚିନ୍ତା କରୁଛୁ। ମୁଁ କହିଲି ସିଏ କି ଓଲାବାଲା ହିଁ ତାକୁ ଇଏ କରିଦେବେ ବୋକା ବନେଇ ଦେବେ। ସିଏ କଣ ଓଲା ରେ ଆସିବ। ଆଉ ସେ ତ ଦୁନିଆ ଦୁନିଆ ବିଷୟେ କିଛି ଜାଣିଲାନି ଆଉ। ଘର ଭିତରେ ଚୁପ୍ ଚାପ ରହିଲା ଆଉ ସେ ଜାଣିବ କୁଆଡୁ। ମାନେ ନିଜକୁ ପୁରା ସୁକୁମାରି କରିକି ରଖିସି। ମୁଁ କହିଲି ମାମା ତୋମେ କେମିତି ଜାଣିଲ? ନା ତୁ ବା କହୁଲୁ ସେ ଘର ଭିତରେ ରସି ରହୁଚି। ମୁଁ କହିଲି ଯାହା ହଉ ମୋ ମମି ବି ମୋ ସପୋର୍ଟ ରେ।
ସେ
ସତ କଥା ତାକୁ ନା ଡୋଡର ମାନେ ସେ ଠିଆ ହେଇଛି କୋଉ ଇଏ କହିଲ? ଖଣ୍ଡଗିରି ଠିଆ ହେଇ ସେଇ ଖଣ୍ଡଗିରି ଯୋଉ କୋଉ ପଟ ଗୋଟେ ଲାଇନ୍ ରେ ଠିଆ ହେଇଚି। ସେ କହୁଚି ତ ପୁଅ ଫୋନ୍ କରି କହୁଚି ଏଟା କୋଉ ଇଲାକା ମୁଁ ଜାଣିପାରୁନି। ସେ ସେଇ ପଇରେ ଡେଲି ଯିବା ଆସିବା କରୁଚି ସୁମନ।
ଭାଇ ଏତେ ପାଗଳ କଣ।
ସିଏ ଗୋଟେ ଛୁଆ ମାନେ ଛାଡ କିଛି କହିପାରିମିନି ଆଉ।
ଉଁ, ହୁଁ ଭାଇ।
କୁହନି କୁହନି ସେ ଯୋଉ ଭଳିଆ ହଉଛନ୍ତି ମାନେ ମଜା କଥା ଶୁଣ ଏ ସୁମନ ର ତପୁର ଝଗଡା ଲାଗିଥିଲା ହେଲା। ସୁମନକୁ ତପୁ ବହୁତ ଇଏ ରେ ସୋଦିଚି, ଗାଳି କରିଥିଲା ବହୁତ ଇଏରେ ଗାଳି କରିଥିଲା ହେଲା। ବହୁତ ଇଏ ଲାଗିକି ଗାଳି କରିଥିଲା। ସୁମନ ବି ତାକୁ ଏତ୍ ଉଁ, ଗାଳି କରିଥିଲା ସେ ଯାହା ଯାହା ତୋ ମୁଁ କହିଛି, ଟିକେ ଟିକେ। ଉଁ, ଜାଣିଥିବ ଶୁଣିଥିବ ହେଲା ସେଇଠୁ ତା ପରଦିନ ସ କାଳକୁ ତା ପରଦିନ ସଖାଳକୁ ମୋତେ ସୁମନ କଲ୍ କଲା। କହିଲା ତପୁ ତୋ ସହିତ କଥା ହବ। ହେଲା କହିଲି ହଉ ଠିକ ଅଛି କନଫ୍ରେନ୍ସ କଲ୍ କର କଲା। ସେଇଠୁ ତପୁ କହୁଛି ଆଉ ଦେବସ୍ମିତା ମୁଁ କଲ୍ କରିଛି ଆମର ସର୍ଟ ଆଉଟ୍ କରିବା ପାଇଁ। ମୁଁ କହିଲି ଆଚ୍ଛା ଠିକ ଅଛି ଯଦି ହେଇପାରିବ ମୋ ଦ୍ବାରା ସର୍ଟ ଆଉଟ୍ ମୁଁ କରିବି।
ହ
ସର୍ଟ ଆଉଟ୍ କରିବ ବୋଲି କହିଲା। ମୁଁ କହିଲି ଆଚ୍ଛା କୁହ କଣ ପାଇଁ ସବୁ କହିଲା ମାନେ ସେ ଗୋ ଟେ କଥା ସେ ମୋ ପା କିନ୍ତୁ ମୋତେ କ- ମାନେ ମୋତେ ମୋତେ କହିବାକୁ ଦଉନି ସିଏ। ସତ ହବ କଣ। ହେଲା।
କିଏ ଏଇ ଯୋଉ ସୁୁମନ?
ପୁ ତପୁ ତାପୁ ମୋ ପାଟିରୁ ଗୋଟାଏ ବି କଥା ସେ କହିବାକୁ ଦଉନି ହେଲା। ସେଇଠୁ ହଁ ସେଇଠୁ ସୁମନ୍ତ ତାକୁ ଗାଲିଦେଲା କି ତମେ କଣ ସୁମନ୍ତ ଭାବୁଥିଲା ନାଁ ମୁଁ ସ୍ତ୍ରୀ କଣ ହେଇଗଲା ସେଇ ମୋ ସାଙ୍ଗକୁ ଟିକେ କହିବାକୁ ଦଉନ ଆଡେ କହୁଚ ସର୍ଟ କରିବା ଆଡେ କହୁଚ ତା କହିବାକୁ ଦଉନ। କଣ ସେ କରିବ? ସେଟା ଗଲା ଲାଷ୍ଟ କୁ କହିଲା କି ତାକୁ ମୋ ଭାରତ ତପୁ କହିଲା ମତେ। କି ଆଉ ସୁମନକୁ ମୁଁ ବାର ବାର ବାର ବାର ସବୁବେଳେ ମନା କରେ ତୁ ଝିଅ ପିଲା ଟା ଏତେ ରାଗୁଚୁ କଣ ସବୁ ଝିଅ ମାନେ ଏତେ କାମ ରହିବେ ଯେତେ ଶାନ୍ତ ହେଇ କି ସେତେ ଭଲ ଏ କଥା ନାନୀ କାନ ରେ ପଡିଗଲା। ସ୍ପିକର ଦେଇଥିଲି ନାନୀ କାନ ରେ ପଡିଗଲା।
ହୁଁ।
ନାଁ ନାଁ ମାନେ ସେ କଲ ରେ ଅଛି ନାଇଁ ତାକୁ ସୋଦ୍ ମାନେ ନାନୀ ତପୁକୁ ସୋଦିଲା ଲାଷ୍ଟ୍ ରେ। କି କାଇଁ ଆମେ ପାପ କରିଥିଲୁ, ଆମ ବାପ କାଇଁ ତମ ରାଗିବ ତମେ ରାଗିବ ତମ ରାଗ ଆମେ ରାଗିଲେ ଆମ ରାଗ୍ ତମେ ଭାବୁଚ କଣ ନିଜକୁ ଏମିତି ଦୁନିଆ ଶୋଦା ସଦି ତାକୁ ଯେତେ ଗାଳି କଲା। ଲାଷ୍ଟ ରେ ତପୁକୁ କଲ୍ ସେ ଏଇଠି କଲ କାଟିଲା, ତପୁ ଯାଇକି ପିଙ୍କୁ ସୁମନକୁ କହୁଚି ହଁ ସାଙ୍ଗ ସାଙ୍ଗ ତୁ ଗୋଟେ କରିଚୁ। ଯିଏ କି ମୋ କଥା ମୋ ସପୋର୍ଟ କେବେ ସେ ନବ ହିଁ ନହିଁ।
ନାଁ ମତେ ତପୁ ଗଞ୍ଜଡ଼ ମାନେ ଏମିତି ମତେ କଣ କହିଲ ଭଲ ଛୁଆ ଟା ତପୁ। କିନ୍ତୁ ତାହାଲେ ଅଧିକ ପୋଯେସି ମାନେ ବହୁତ ପୋଯେସି ମାନେ ସେ ପା କହୁଚି
କାର ସତ୍ୟାନ ଗୋଟେ ଗୋଟେ